ହ୍ୟାଲୋ
ହଲା ମୋଦି ମଥର ମୋ ସହିତ କେତେ ଥର କଥା ହେିଲୁଣି
ତ ଆସଟା କେତଥର ମୁଁ ଜାନ
ମୁଁ ତ ତୋ ସହିତ କଥା ହେଇଛି, ତିନିଥର ଭଳିଆ କଥା ହେଲିଣି ନା - ଚାରିଥର ଚାରିଥର ଏଇଟା ମିଶି, ଏଇ କଲ ଟା ମିଶି ଚାରିଥର ହବ ଆଜିଦିନ ସକାଳେ ଝାଡା ଆସିଥିଲେ, ସେଠି ଛ ଦି ଥର କଥା ହେଇଥିଲେ
କଣ କେତେଥର କଥା ହେଇପାରିବ କି?
ପା ଜଣ ଜଣଙ୍କ ସହିତ? ଆଁ, ତୁ ମତେ ଛଅ ଥର କଥା ହେଇ ପାରିବୁ ମୋ ସହିତ, ମୁଁ ତୋ ସହିତ ଛଅ ଥର କଥା ହେଇ ପାରିବି
ଓହୋ ଅହରା ବେଖାର କଥା କହନି ଭଲ କଥା କହ ଆରେ ତ ଯୋଉ ଭିଡିଓ ଟା ଗଲା ହେରିରେ ଉଆନ କେ
କଉ ସଟ୍ଦି ରେ ନାବେ ଏଟା କିଛିନଥିଲା ହେଇନଥିଲା, ମୁଁ ଦେଖୁଚି ର କେତେବେଳୁ ଲାଗିବ ଦିବ ରେ
ଏଇନେ ଗଲା ହେରି, ମୁଁ ଜାଣିଥିଲି ଯିବ ଭଲ ନାଇଁ ହେଲା ଭିଡିଓ ଟା ମତେ ନା, ମତେ ଯଉଟା ଭଲ ଲାଗିବ ଯିବନି
ହଁ କି ଆଉ ମୁଁ କହିଲି ଏତେ କଷ୍ଟରେ ବନେଇଲି କଣ ଭଲ ଭାବରେ ବନେଇଲିି ଡିଟେଲ ଇନ୍ଦି କଣ ଗଲାନି କି କାଇ ନା ବଠୁଛି ଲଟା ହଉ
ଆଉ ଆରେ ଦେଖେ ସେଇଠି ଟାସ୍କ ରେ କନ୍ ପାଇଁ ମୋର ଗୋଟେ ଦେଖିଲି, ମାନେ ମୋର ଦୁଇଶ ଚଉତିରିସ ମିଳିଛି ସିଏ ବି ସେ ଫାର୍ଷ୍ଟ ଟାସ୍କ ଟା କଂପ୍ଲିଟ୍ କରିଛି ସେ ପିଲାଟା ମେସେଜ ରେ ଯୋଉ ଫୋଟ ଛା ଡ଼ିଥିଲା ତାର ପାଞ୍ଚ ଶହ ଚଉରାଅସି ଟଙ୍କା ମିଳିଛି।
ସେ ଅଧିକ କଥା ହେଇଛି ସେ, ସେ ଅଧିକ ରିସିଭ କଲ କଥା ହେଇଛି ଅଧିକା
ରିସିଭ୍ କଲ
ତର ଯେତିକି ଟା ଟାସ୍କ ତାର ବି ସେତିକିଟା ଟାସ୍କ ନା କଣ?
ତାରେ ଆଉ ମୁଁ ଦେଖିନି ସୋର ଦେଖିଲା ଫାଷ୍ଟ ଟା ଦି ଟଙ୍କା ପରେ ଫାଷ୍ଟ ଟା ଆସୁନି କି?
ଉଁ
ସେ ଦି ଟଙ୍କା ପରେ ଫାଷ୍ଟ ଆସିଲା ଦେଖିଲି ପାଞ୍ଚଶହ ଚଉରାଲିସି ଟଙ୍କା। ମତେ ଲାଗୁଚି ସେ ଆଉ ଗୋଟେ ଯୋଉ ଝିଅ ସହ କଥା ହେଉଥିଲି, ସେ କହିଲା ଏରା ମାନେ ଏରା କଥା ହୁଅନି ଆଉ ଭଲ କଥା ହୁଅ ସିଏ ମତେ ଖାଲି ଖାଇବା ପିଇବା, ରଜ ପାଳନ ଆଉ ଯୋଉରା ଭଲ କଥା ଯେମତି, ଯୋଉଟା ନର୍ମାଲ କଥା ହେରା କଥା ହେଲା ହେମିତି ମୁଁ ଭାବୁଛି ହେଏଦି କଥା ହେଲେ ଅଧିକ ପଇସା ମିଳିବ
ରଜ ପାଳନ କୋଉ ଝିଅ ନା ଟା କଣ କହିଲୁ?
ଝିଅ ନାଁ ଟା କଣ ପରିଡ଼ା।
ଓହୋ, ପରିଡ଼ା
କଣ ପରିଡା କେଜାଣି? କଣ ପଟୋ ମୋବାଇଲ ନା କଣ ଲାଷ୍ଟ ଲେଖାହେ ଇଛି।
ଓହୋ ହଁ।
ଏଇ ତ
ଘଟ୍ ମୁଁ କହିଲି ହଁ।
ସେଇଟା ମୁଁ ଭାବୁଛି ସେମିତି କହ, ଭଲସେ କଥା ହବାକୁ ପଡିବ।
ଆଉ ଏଇଟି ଲେଖା ହେଇଥିଲା ବି ପରିବାର ବିଷୟରେ କଥା ହେଇପାରିବ, ଖାଇବା ବିଷୟରେ କଥା ହେଇପାରିବ।
ହୁଁ
ଆଉ କଣ? ଆଉ ମନେପଡୁନି ଆଉ ତମ ପରିବାରରେ ତମେ କିଏ କିଏ ଅଛ?
ଆମ ପରିବାରରେ ମୁଁ, ମୋ ବାପା, ମୋ ମୋ ଯୋଉ ବୋଉ ଆଉ ମୋ ଆମ ପୁଅ ଆଉ ଆରେ ଆରେ ଏଇ ଯଉ ସିବା ମୋ ଏ ଯୋଉଇଏ ସିଏ ଯୋଉ ହଁ ଚନ୍ଦା ଟେଙ୍ଗା
ଡେଙ୍ଗା
କଣକହୁଚି କହିଲୁ ତାଙ୍କ ସାହି ପିଲା ଦିଟାକୁ ହେନ୍ଦୀ ଆପା ଦେଇଦେଇଛି ଯେ ସେମାନେ କଥା ହେଇ ବାଟରେ ଆଉଛନ୍ତି ତିନି ଚାରି ଜଣ ଭଳିଆ ତା ପଛରେ ଗୋଟିଏ ଇଏ ଆସୁଛି ଆଉ ମୁଁ କହିଲି ଏଇରା କଣ ଦେଖାଯାଉଛି କିରେ ଆମେ ବି ସେମିତି ଦେଖାଯାଉଥିବା ନା। ଲାଳୁଆ ଯାଉଛନ୍ତି ଗପିବାକୁ।
ଆମେ କିଆ ଲାଲୁ ହବା ସେ ଲାଲୁ ହେବେନା।
ଏରା ଆହୁରି ଦିଇଟା ପିଲା ଗପୁଛନ୍ତି। ଏମାନେ ଅଲଗା ଗଲଫ୍ରେଣ୍ଡ ପଲଫ୍ରେଣ୍ଡ ସବୁ ଗପୁଥିବେ ବୋଧେ।
ହଉ ଛାଡେ ତମ କିଏ କିଏ ଚାରି ଜଣ।
ହଁ ବାପା ବୋଉ। ତାପରେ ମୁଁ ଆମ ପୁଅ ଆଉ ମୋ ଆଈ ମୋ ଆଈ ବି ରହୁଛି ଆମ।
ହଁ।
ମୋ ଜେଜେବାପା ଜେଜେମା ତ ମରିଗଲେନି। ଅଜା ମରିଯାଇଛନ୍ତି ଖାଲି ଆଇ ଜଣେ ଅଛି ଆଉ।
ଆଉ ସବୁଠୁ ବଡ ତୁ ନା।
ବଡ଼ ତ ମୁ ସବୁଠୁ ଆଉ।
ଆଉ ତମ ଗାଁ ରେ କଣ ସୁବିଧା ସବୁଠୁ ଭଲ ଲାଗେ।
ସୁବିଧା।
ହୁଁ।
ସୁବିଧା ହେଲେ ତ ଆମ ଗାଁରେ କଣ ସୁବିଧା ଭଲ ହବ। ପାଣି ସୁବିଧା ଆମ ଆଡେ ନାହିଁ ତ ଆଉ ଅଛି। ଜଙ୍ଗଲ ସୁବିଧା ହବ ଆଉ ଜଙ୍ଗଲ ଏମିତି ଜଙ୍ଗଲରେ ଯାହା ଯାହା ଦରକକାର୍।
ଓ ହୋ।
ଆଉ ଝାଡା ବସିବା ସୁବିଧା ହବ ବଡ଼ିଆ।
ଶାନ୍ତିରେ ବସିବ ଆଉ।
ଆଉ ମାର୍କେଟ ସୁବଧା ନାହିଁ ଦେଖୁ ଥିଲୁ ତୁ ଯାଇକି ଆଉ। ମାର୍କେଟ ସୁବିଧା ମୂଳରୁ ନାହିଁ ତ ଗାଁ ଆଡେ।
ତମ ଗାଁ ରେ ବହୁତ ଲୋକ ରହୁଛନ୍ତି ନା। ତମ ଗାଁରେ ତମ ଗାଁରେ ବହୁତ ଲୋକ ରହୁଛନ୍ତି ନା।
ଲୋକ ରହୁଛନ୍ତି ସେମିତି ଆଉ ଏତେ ନାହିଁ ବେ ସେମିତି ରହୁଛନ୍ତି।
ସମସ୍ତେ ଏଇ ପଛ ଆଡେ ଗାଁ ଯୋଉ ଗାଁ। ଏଟା ତମ ଗାଁରେ ଯାଉଛନ୍ତି ନାଇଁ କହ।
ନା ଆମେ ଯୋଉ ତିନିଟା ସାଇ ବୁଲିଲେଣି ତମେ ତିନିଟା ସାଇ। ସେ ଏପଟେ ବୁଲିଲ କି ନାହିଁ କେଜାଣି। ସେ ତେଲିସାହି ପଟେ ତେଲିସାହି ପଟେ ବିଲୁଲୁମ ଯାତ୍ରା ଯୋଉପଟେ ହୋଉଛି।
ହଁ।
ସେଇ ସାହିଟା ଆମ ଗାଁ ରେ ଯାଉଛି ଆଉ ଯୋଉ ଗାଁ ରେ ଖାଲି ଖଜୁର। ଚଉଧୁରୀ ଥିଲା ମ।
ହଁ ହଁ।
ସେଇ ଗାଁଟା ଆମ ସେଇ ସାଇଟା ଆମ ଗାଁ ରେ ଯାଉଛି। ଆଉ ଆମର ଯୋଉ ତଳ ସାଇଡା ଯୋଉ ଗୋଟେ ଯାତ୍ରା ହଉଥିଲା ଆଉ ଆମ ସାହି ଟା। ଏଇ ଦିଟା ସାହି ଚାରିଟା ସାହି ମିଶେଇକି ଆମ ଗାଁ ଟା ଆଉ।
ହ ହୋ।
ଆଉ ଯଉଟା ଯାଇଥିଲୁ ଜଙ୍ଗଲ ଆଡେ ଯଉ ଗାଁ ଟା ସେଟା ଅଲଗା ଗାଁ ସେଟା ବହୁତ୍ ଦୂର ହୋଇଛି ନା ସେଟା ଅଲଗା ଗାଁ। ଏଇଟା ତାଙ୍କର ପଞ୍ଚାୟତ ଅଲଗା ତାଙ୍କର ଗାଁ ଅଲଗା।
ହଁ ଯେ ଏରା କୋଉ ଗାଁ ରେ ଯାଉଛନ୍ତି।
ସେ ରା ଯାଉଛନ୍ତି ତାଙ୍କରି ଗାଁ ରେ ତାଙ୍କରି ଗାଁ ନ ଯାଉଛି ପା।
ଓ ହୋ।
ହଁ ତାଙ୍କର।
ଆଉ ହ
ଯୋନାଟା କହୁଥିଲ ମୁଁ ଉଦୟ ଉଦୟ ଯୋଉଟା
ହଁ ହଁ।
ସେଇଟା ତାଙ୍କର ସେଇ ଗାଁ ନା ସେ ତାଙ୍କର ଏପଟେ ଆଉ ସେ ସେଇ ସେଇ ଗାଁରେ ଆଉ ତାଙ୍କର ପଞ୍ଚାୟତ ଅଲଗା ତାଙ୍କ ପଞ୍ଚାୟତ ଟିକେ ଦୁରବାଟରେ। ଆମର ପଞ୍ଚାୟତ ଯେଉୋପଟେ ଆଇଥିଲେ ଏଇ ଯଉ ଯଉ ଗାଁଟା ମନ୍ଦିର ଅଛି ନା ସେଉପଟେ ଯାଇଥିଲେ। ନଦିଆଡରେ ସେଇଟା ହଉଛି ଆମ ଆମ ଆମା ପଞ୍ଚାୟତ ହୋଇ ପଡ଼େ ପଞ୍ଚାୟତରେ ହେପଡ଼ା ଯାଉଛି ସବୁ ଆଉ। ଏ ଜଙ୍ଗଲ ଲୋକ ତାଙ୍କ ଟିକେ ମାନେ ଟିକେ ହଉଛି, ଟିକେ ଅସବିଧାଙ୍କର ତାଙ୍କର ଟିକେ ପଞ୍ଚାୟ ଟା ତାଙ୍କର ଅଧିକ ହାଟ କାଁକିନା ସେମାନେ ଅଲଗା ଗାଁରେ ଥିଲେ ହେଲା ମେ ମାନେ ଉ ସେଉଠାଇ ଆସିକି ଏଠା ଜଙ୍ଗଲ ଶରୁଉ-
ଓହୋ ଏମିତି କଥା କିଇ ଦେଛନ୍ତି ତାଙ୍କ ଅଲଗା ଆଉ।
ଯାତିରେ ସେମାନେ ସବୁ ଅଲଗା କଙ୍କ
ହଁ।
ହୁଁ। ଲାଇନ ନଥାଉ ମୁଁ ଚାଲି ଚାଲି ଯାଉଛି ଛୁଆମାନେ ଯାଉଛନ୍ତି ଚାଲି ଚାଲି ସିଆଡେ
ଯେ ରାତିରେ କଣ? ଆଁ ରାତିରେ କଣ?
ରାତିରେ ତାଙ୍କର ହାତୀ ହାତୀ ହାତୀ ବହିବାବରେ ପୁହ ତାଙ୍କର
ଅଧିକ ନା
ଆଉ ପୁରା ଘର ପାଖ ହା ହୁଁ ଦେଖୁଛୁ ଆଉ ବାରି ପଛପଟେ କଳା ଜଙ୍ଗଲ ହାତୀ ଖାଲି ମାଡି ଆସିବେ ସେଇପଟୁ ତୋ ଶୋଇକି ଉଠିବୁ। ଶୋଇକି ଉ ରାତିରେ ଏକ ହେବା ହେତୁ ରାତି ତୁ ଠିଆ ହେଇଥମା ବଢି ଜାଗା
ହଁ ପା କେତେ ଏତେ ଜଙ୍ଗଲ ଆଉ କଣ କର? ଏଠି ବି ସେ ନ ଭୂତ ବି ବାହାରୁଥିବେ ନା?
ହୁଁ ହାତୀ ଆସିକି ଆଠ ଘର ବୁଲେ ଜଣା ପଡିବନି।
ହୁଁ।
ଥରେ ମାନେ ଏ ଯୋଉ ତାଙ୍କର ସେଠ ଗୋଟେ, ଯୋଉ ଗୋଟେ ଯୋଉ ଆମର ହଉଛି ରଜ ହେଲା ସେପଟେ ତାଙ୍କର ସେ ଗୋଟେ ତାଙ୍କର ମାନେ ଗୋଟେ ଗାଈ ଗୋଠ କରିଥିଲା ଆଉ ସବୁ ଗାଈ ଖାଇ ଯେତେ ସବୁ ଗାଁରେ ଏଠି ସବୁ ଆଣିକି ବାନ୍ଧନ୍ତି ମଇଁଷି କଣ ରଖି ମଇଁଷବ ସେଇ ମଇଁଷି ବାନ୍ଧେ ପରେରେ ତିହାସିକ ପ ମଇଁଶି ଦି ତିନି ଘରା ବାଦେଇ ପଛି।
ମଇଁଷି।
ହୁଁ ମଇଂଷି ଆଉ ଦି ଦିନଟା କିଛି ଦେଇ ପଡ଼ିଛି ଆଉ।
ଓ ଭାଇ ଆଉ।
ହୁଁ।
ସେକଡ ଗାଁ ରେ ବହୁତ ତା ଦଡରନା ନଥ ଆଉ ନା। ଏ ରହି ରହି ଅଭ୍ୟାସ ହେଇଗଲଣିି ଆଉ।
ହୁଁ ରହି ରହି ଗାଁ ଟା ଆଉ କଣ ଗାଁ ଟରେ ଉଠି ଆସିବି ହାତୀହିବା ପରେ। ଆ ଏ ବାହାର ଘରୁ ବାହାରହାନ୍ତି। ସ୍କୁ ରକ୍ଷା ଟିକେ ସତର୍କ ର ଟିକେ ସତର୍କତା ଅବଲମ୍ବନ କରୁଛନ୍ତି ଆଉ।
ଏେ ଯୋଉ ମରାଖୁଣି ପାଖରେ ରହୁଛନ୍ତି ଆମେ ଏ ଫାଷ୍ଟ୍ ଫାଷ୍ଟ୍ ରହିପାରିବା କି? ଏ ରହ ରଭ୍ୟାସ ହେଲାୁ ସେମାନେ ରହିଗଲେ ନା ଆଉ ସେ ଯୋଉଠି ମରା ପଡିୁଛନ୍ତି। ସେଇଠି ସେ ପାଣି ନଳକୂଟା ତାଙ୍କର ସେଇଠି
ହଁ ପରା ଏଇଟା ନ ଏଇଟା ସବୁବେଳେ ସନ୍ଧ୍ୟାବେଳେ ଆସି ନଉଛନ୍ତି ପାଣି ଫଣି
ହଁ।
ତାଙ୍କର ଡର ହବ ନାହିଁ ତାଙ୍କର ଘର ଗୋଟେ ବସତି ବନିସାରାଣି ପଟେ ନା ଆ ସେମାନେ ଲାଇନ ଫାଇନ୍ଙ୍କର ନାଇଁଲୁ ଚଳୁନି
ହୁଁ। ଡବଲୁ କେମତି ଏମିତି ଦରକାର ଦେଖ ଆମର ଡେଲପ ହେଲାଣି ତା କଁ କିଛି ଡେପ ହେଇନି।
ଦେଭ୍ର ଦ ହବ କି ତାଙ୍କର ପୁରା। ତାଙ୍କର ତ ସିଏ ତାଙ୍କର ସେ ସରକାର ଯୋଜନାରେ କିଛି ହାତ ଦୋଉନାହାନ୍ତି ବୋଧେ।
କେ ଜାଣି କେ ଆର ତାମ ଯା ଆର୍ ସେ ଯାହାେଲେ ଜାଣିଥିବେ ହେଲା।
ଆଁ
ଯେ ସରକାର ଯୋଜନା ଦେଲେ କେତେ ଟଙ୍କା ଏ ଦଉଛି କହ।
ଏ ସିଏ କଥାବତା ଆସ ତ କଲର ତ ଏକୋଇଶ ଟା ଏଇ କଚା କଲ କ
କିଏ ଯିବା କି ସରି।
ହୁଁ ହୁଁ ସେଇ ମୁଁ ତ ନା ଧରିବାକୁ ଯ ଆଉ ଖୋଲାଘାଟା ହେଲା।
ତ ମୁ ଜାଣି ପାରୁନି।
ଆଉ ତତେ କୋଉ କାର୍ଟୁନ ସବୁଠୁ ଭଲ ଲାଗେ ନା କହିବୁନି।
ଟା ଡେଙ୍ଗ ଦେଡେଙ୍ଗ ହୋଉ ହୋଉ। ମୁଁ କଲ କ ତୁ କଲ କର